ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର କଣ ଭଲ ଅଛନ୍ତି? ଏ କିଛି ନାହିଁ ଏମିତି ବସିଥିଲି ଆଉ। ଆଉ ଆପଣ କଣ କରୁଛନ୍ତି?
ସେ ବାହାରକୁ ଟିକେ ଆସିଛି? ବୁଲାବୁଲି କରିବାକୁ ସବୁ ଫ୍ୟାମିଲି ଆସିଲୁ ତ ବାହାରକୁ ଟିକେ ଆସିଛି ଆଉ।
ଆଚ୍ଛା କୁଆଡେ ଯାଇଛ?
ଏଇ ଆମେ ଆସଥିଲୁ ଏବେ ତ ଜାଣିଛନ୍ତି ରଥଯାତ୍ରା ଆସୁଛେ? ହଉ ରଥଯାତ୍ରା ତ ସେତେବେଳ ବହୁତ ଭିଡ ଥିବ? ସେଇ ଟାଇମ ରେ ଆଉ ଯାଇ ହବନି ତ ତା ପୂର୍ବରୁ ଟିକେ ଜଗାଙ୍କ ଦର୍ଶନ ପାଇଁ ଟିକେ ପଳେଇ ଆସିଛୁ ଆଉ। ଏ ୟା ବି
ଆପଣଙ୍କର ଭାଗ୍ୟ। ସେ ଆପଣଙ୍କର ଭାଗ୍ୟ ଆପଣ ଦେଖି ପାରୁଛନ୍ତି ହଁ। ଜଗାଙ୍କ ଡୋରି ଲାଗିଲେ ସମସ୍ତେ ଯାଇପାରନ୍ତି କିନ୍ତୁ ଯିଏ ଓଡ଼ିଶା ବାହାରେ ଯେଉଁମାନେ ବି ରହୁଛନ୍ତି ଠାକୁରଙ୍କୁ ଡୋରି ଲାଗିଲେ ବି ଆମେ ଚାହିଁଲେ ବି ଚାହିଁଲେ ବି ସେଇ ଯୋଉ ଥାଏ ନା ସେଇ ମୁହଁ ସେଇ ମୁହୂର୍ତ୍ତଟା ଯୋଉ ଥାଏ ଆପଣମାନେ କେତେ ଉପଭୋଗ କରୁଛନ୍ତି ରଥଯାତ୍ର ଯୋଉଟା ପୁରା ବିଶ୍ଵ ପ୍ରସିଦ୍ଧ ଆପଣ ସେଇ ଜାଗାରେ ଭାଗିଦାରୀ ଗିଦାର ହେଇପାରୁଛନ୍ତି ହଁ ସେଇଟା କହିବାକୁ ଗଲେ ଗୋଟେ ପୁ ପୁଣ୍ୟର କିଛି କୁହନ୍ତି ନା ପୁଣ୍ୟର ଫଳ କହିବାଟା କହିଲେ ହଁ ଆମେ ତ ହୁଁ ଆମେ କଣ ଯେତିକି ବେଳେ ବି ଏମିତି ଯାଉ ଯେତେବେଳେ ବି ଯାଉ ଓଡିଶା ମନ୍ଦିର ବୁଲିବାକୁ ଯାଉ ହେଲେ ସେଇ ର ରଥଯାତ୍ରା ଦେଖିବାର ବି ଭାଗ୍ୟରେ ନଥାଏ ଆଉ ଆପଣ ଯେମିତି କହିଲେ କି ହଁ ର ହଁ ସୁଯୋଗ ମିଳେନା ଆପଣ ଯେମିତି କହିଲେ କି ରଥଟା ହଁ ରଥଯାତ୍ରାରେ ଆମେ ସେଇଟା ସାମିଲ ହେଇପାରିବା କିନ୍ତୁ ଠାକୁରଙ୍କ ଦର୍ଶନ ବି ଆମେ ଅ ଅନ୍ୟ କୋଉ ଦିନରେ ଗଲେ ଯେତିକି ଭଲସେ ଠାକୁରଙ୍କ ଦର୍ଶନ ମିଳିବ ସେଇ ଦିନରେ ବି ଏତେ ଦର୍ଶନ ଟା ମିଳିପାରିବନି ହେଲେ ବି ବିଶ୍ଵ ପ୍ରସିଦ୍ଧ ଥାଏ ନା ତ ସାମିଲ ହେବାକୁ ସମସ୍ତେ ଚାହାନ୍ତି ହଁ ଆଉ ଆପଣଙ୍କର ଭାଗ୍ୟ ଆପଣ ଯାଇଛନ୍ତି। ହଁ ଆପଣଙ୍କର ଭାଗ୍ୟ କି ସେଇ ଜଗାଙ୍କର
ମା
ଜଗାଙ୍କର ଡୋରି ଲାଗିଚି ଯାଇଚନ୍ତି ମାନ୍ ଆଛା ହଁ ସେ ଆପଣ ଜାଣିଛନ୍ତି ଆମେ ଓଡିଶାର ବା ସି ବୋଲି ମାନେ ଓଡ଼ିଶା ବାସୀ ବୋଲି ଏମିତି ନୁହଁ କି ଆମକୁ କେବଳ ଆମର ଜଗନ୍ନାଥ ଠାକୁର ବାହାରେ ମୁଁ ଅଛି ବାହାରେ ସମସ୍ତେ ମାନେ କେତେବେଳେ କିଏ ପଚାରିବ ଆପଣଙ୍କୁ ଆପଣଙ୍କ ଘ ଘର କୋଉଟା ଆପଣ ଓଡିଶା କହିଦେବେ ନା ସମସ୍ତେ କହିବେ ଜଗନ୍ନାଥ ଧାମ୍ ପୁରୀ ସମସ୍ତଙ୍କର ସେଇ ପାଟିରେ ତ ସେଇ ଟାଇମ୍ ରେ ବହୁତ୍ ତ ବହୁତ ଗର୍ବ ଲାଗେ କି ହଁ ବୋଉତ୍ ବୋଉତ୍ ଖୁସି ଅନୁଭବ କି ବହୁତ ଗର୍ବ ବି ଲାଗେ କି ମୁଁ ଯୋଉ ଜାଗାରୁ ଆସିଛି ସେଇ ଜାଗାକୁ କିଏ ଚିହ୍ନନ୍ତୁ ବା ନ ଚିହ୍ନନ୍ତୁ ଠାକୁରଙ୍କ ନାଁରେ ହଁ ଜଗନ୍ନାଥ ଠାକୁରଙ୍କ ନାଁରେ ଆମେ ସବୁ ଜାଗାରେ ପରିଚିତ। ତ ମତେ ସେଇ ଜାଗାରେ ବହୁତ ଖୁସି ଲାଗେ ଆଉ ମୁଁ ବୋଉତ୍ କିଛି ବି ସେମିତି ବୋଉତ୍ ଅନୁଭବ କରେ ହଁ ବହୁତ ବିଦେଶ୍ ରୁ ବାହାର ଦେଶରୁ ଆସ୍ ସିକି ଆଉ ବିଦେଶ୍ ରେ ସେମାନେ ବି ରଥଯାତ୍ରା କରନ୍ତି ତାଙ୍କୁ ପୂଜା ପର୍ବ ଏବ ଏ ଏ ସବୁରେ ଏତେ ଜଣ ନଥାଏ ହେଲେ ବି ସେ ଆମର ପାଳନ କରନ୍ତି। ହଁ ତ ମତେ ବି ବୋହୁତ ବୋହୁତ ବଢିଆ ଲାଗେ ତ ମୁଁ ତ ଯାଇପାରେନି ହଁଁ ହଁ ମୁଁ ତ ଯାଇପାରିନି ହେଲେ ଶୁଣିକି ଖୁସି ଲାଗିଲା କି ନାଇଁ ଆପଣ ଯାଇଚନ୍ତି। ଜଗନ୍ନାଥ ମନ୍ଦିର ଯାଇଚନ୍ ତି ବୁଲିବାକୁ ତ ବୋହୁତ ଭଲ ଲାଗିଲା ଆପଣଙ୍କର ତ ଏମିତି କିଛି ଅନୁଭୂତି ଥିବ ନା?
ହଁ ହଁ ମୋର ଅଛି ମୁଁ ଛୁଆ ବେଳେ ଯାଇଥିଲି। ଆଉ ଏଇଟା ହୋଉଛି ଦୁତୀୟ ଥର ଛୁଆ ବେଳେ ଯାହା ଯାଇଥିଲି ବାପା ମାଙ୍କ ସହିତ ତାପରେ ଆଉ ସୁଯୋଗ ମିଳିନଥିଲା। କି ଜଗାଙ୍କୁ ଡୋରି ଲାଗିନଥିଲା ଏବେ ପୁଣି ଇମ୍ପିଲି ସହିତ ଯିବାକୁ ଗୋ ଟେ ପରିବାର ସହିତ ଗୋଟେ ମିଳିଛି ଗୋ ଟେ ମାନେ ମୌକା ମିଳିଚି। ତ ଆସିଛୁ ଆଉ। ଆଉ ବେଳାଭୂମ କେ ବୁଲିଛନ୍ତି ନା ନାଇଁ?
ହଁ ବେଳାଭୂମି ଯୋଉ କୁହନ୍ତି ଜଗନ୍ନାଥ ଧାମକୁ ସେ ମନ୍ଦିର ଗଲା ପରେ ବେଳାଭୂମି ବି ସେଇ ଜାଗା ଯୋଉ ଜାଗାକୁ ଗଲେ ଯେତେ ଦୁଃଖ ମଣିଷ ଯେତେ ଯାହା ବାହାରୁ ଥିଲେ ବି ସେ ଜାଗାକୁ ଗଲେ ବହୁତ ଶାନ୍ତ ମିଳେ। ବହୁତ୍ ଶାନ୍ତି ସେଇ ଜାଗାଟା ବି ବହୁତ ଭଲ୍ ଲାଗେ ହଁ ସେଇ ଜାଗାରେ ତ ଯାଇ ଥିଲେ ସେଇ ଜାଗା ସବୁ ମନେ ପଡିଲେ ଆପଣ ମାନଙ୍କୁ ସେମିତି କଥା ହେଲେ ମତେ ମନେ ପଡିଯାଏ ସେ ଜାଗା ସେ ଜାଗାର କେତେ ଅନୁଭୂତି କେତେ ଭଲ ଭଲ ଆଉ ଜଗନ୍ନାଥ ଠାକୁରଙ୍କ ଙ୍କର ବି ବୋହୁତ ବୋହୁତ୍ ଭଲ ଭଲ ଅନୁଭୂତି ଥାଏ ଆଉ ତାଙ୍କ ବିଷୟରେ ତ ସମସ୍ ତାଙ୍କୁ ହିଁ ଜଣା ଥାଏ ନା ହଁ ତ କିଛି ନାହିଁ ମୁଁ ଏଇଠି ରହିଲେ ବି କଣ କ କୁହନ୍ତୁ ଏଇଠି ବି ସମସ୍ତେ ଜାଣିଛନ୍ତି ନା ଜଗନ୍ନାଥ ଠାକୁରଙ୍କୁ ତ ଏଇଠି ବି ମନ୍ଦିର ଅଛି ଏଇଠି ବି ସମସ୍ତେ ଠାକୁରଙ୍କୁ ମାନନ୍ତି। ତମକୁ ଦେଖିକି ଖୁସି ଲାଗେ କି ହଁ ଆମ ଓଡିଶାର ସେଇ ଠାକୁରଙ୍କୁ ସମସ୍ତେ ମାନନ୍ତି ଜାଣିଚନ୍ତି ସେଇ ଠାକୁର ବିଶ୍ଵ ପ୍ରସିଦ୍ଧ ତାଙ୍କ ପରି ତାଙ୍କ ପରିଚୟରେ ଆମେ ପରିଚିତ। ଏଇଟା ଜାଣିଲେ ମତେ ବୋହୁତ୍ ହଁ ଏଇଟା ଜାଣିଲେ ମତେ ବୋହୁତ୍ ଖୁସି ଲାଗେ। ସେମିତି ଆଉ ଆପଣ କଣ କେତେ ଦିନ୍ ହଁ
ଅଭଡା ତ ଖାଇଥିବେ ଅଭଡା ଖାଇଲେ ଆଉ ଆପଣ ଭୁଲିବେନି ମତେ ବିହୁତ୍ ବଢିଆ ଲାଗେ ମାନେ ଟଙ୍କ ତୋରାଣୀ ଜଗନ୍ନାଥଙ୍କ ଟଙ୍କ ତୋରାଣୀ ଆଉ ବଢ଼ା ଯୋଉ ମିଠା ଡାଲି ଆଉ ଖଟା ବଢିଆ ହେଲା ଲାଗେ, ମାନେ ଆପଣଙ୍କୁ ମାନେ ଇଛା ହବ ଯେ ମୁଁ ସବୁବେଳେ କାଳେ ଆସନ୍ତି, ଏଇଠି ରୁହନ୍ତି, ଖାଇବାକୁ ମତେ
ହଁ ହଁ ସେଇ ଅଭଡାରେ ଯୋଉ ସ୍ୱାଦ ହଁ ସେଇ ଅବଢ଼ାରେ ଯୋଉ ସ୍ଵାଦିଷ୍ଟ ଥାଏ ତମେ କାହିଁକି ଏତେ ବଡ ହୋଟେଲ କୁ ଯାଉ। କୋଉ କଉଠିକୁ ଯାଅ ସେହି ସ୍ଵାଦିଷ୍ଟ ଜମା ବି ମିଳୁନି। ଏମିତି ସେ ଠାକୁରଙ୍କ ହଁ ସେ ଅବଡାରେ ଏମିତି ସ୍ଵାଦିଷ୍ଟ ଥାଏ ତମେ ଏମିତିରେ କେବଳ ଚାଉଳ କେବଳ ଭାତ ଖାଇଲେ ବି ଖାଇ ଦେଇ ପାରିବ ଅଲଗା ଜାଗାରେ କିଛି ଖାଇପାରିବ କି କିଛି ଖାଇବ ହବନି ନା ହଁ।
ଅନ୍ନକୁ ଡାଲମା ନ ଅନକୁ ଡାଲି ଅନକୁ ଡାଲି ଖାଇଦେଲେ ଆ ଆପଣଙ୍କର ମାନେ ଆତ୍ମା ତୃପ୍ତି ହେଲା ଭଳିଆ ଲାଗିବ। ଆଉ କିଛି
ହଁ ସେତିକି ହଁ ଆଉ କି ଛି ଦରକାର ନାହିଁ ଆମେ ବାହାରେ ଥିଲେ କଣ ନା ଆମକୁ ଏଇଟା ଦରକାର ସେଇଟା ଦରକାର ଏତିକି ପ୍ରକାର ଖାଇବା ହେଲେ ହିଁ ଖାଇବ ଆମେ କିନ୍ତୁ ସେଇ ଜାଗାକୁ ଗଲେ କିଛି ଦରକାର ପଡ଼େନି। ଲାଗେ ଥରେ ଦୁଇ ଥର ଖାଇଲେ ବି ଲାଗେ ପୁରା ହଁ ପେଟ ଭରିଗଲା।
ହଁ ହଁ ହଁ।
ବହୁତ ହି କିଛି ଆମେ ତାଙ୍କର ସେଇ ଅବଡ଼ା ଆଉ ଟଙ୍କ ତୋରାଣୀ ଏବେ ତ ବନ୍ଦ ହେଇ ହେଇ ଯାଇଚି ଟଙ୍କ ତୋରାଣି ହେଲେ ବି ସବୁ ଯଉଁ ଓଡ଼ିଶାର ବାସୀଙ୍କ ମନରେ ସେଇ ଟଙ୍କ ତୋରାଣୀଟା ରହିଯାଇଚି। ଖରାଦିନ ଆସିଲେ ତ ବହୁତ ମନେ ପଡେ ଟଙ୍କତରାଣୀ କଥା। ଆଉ ବହୁତ ଭଲ ଲାଗେ ଏଥର ଖାଇଥିବେ ବୋଧେ ଆପଣ ଗଡ ହଁ ବହୁତ ଶାନ୍ତି ଲାଗେ ସେଇଟା ପିଇଲେ। ବହୁତ ନାଁ ଆଉ ଏଥର ଖାଇ ଦେଇେଇଥିବେ ନ ହୁଁ।
ହୁଁ ହୁଁ ହୁଁ।
ଅବଡ଼ା ଖାଇ ଦେଇେଇଥିବେ ଏଥର ଆଉ ଭଲ ଆଉ।
ଅଣା ହେଇଥିଲା ମିଠା ଡାଲି ମାନେ ଅନ୍ନ ମିଠା ଡାଲି ଆଉ ଖଟା ବଢିଆ ଲାଗିଲା ଆଉ ଶାଗ
ଓହୋ। ଆମ ଓଡିଶାର କେତେ ବହୁତ କିଛି ହଁ।
ହଁ ହଁ ମୋ ସାଙ୍ଗମାନେ ଯେତେବେଳେ ଯାଆନ୍ତି ବୁଲିବାକୁ ମୁଁ ସବୁବେଳେ ସେମାନଙ୍କୁ କୁହେ ମୋ ପାଇଁ ଅବଢା ଆଣିଦବ। ନା ସେମାନଙ୍କୁ ସବୁବେଳେ କୁହନ୍ତି। ଆଉ ଏତେ ଦୂରରୁ ଆମେ ଅଭଢଡା କେମିତି ଧରିକି ଆସିବୁ। କଣ ଗୋଟେ ଦିନରେ ରହିଥିବ। ସେ ଖରାପ ହେଇଯିବ ତୁ ଚାଲେ ଯାଇକିରି ଖାଇକି ଆସିବୁ ମୁଁ କହିଲି ହଁ ମୁଁ ଯିବି। ମୁଁ ଗଲେ ତ ଆଗ ମୁଁ ଜଗାକୁ ଦର୍ଶନ ପରେ ମୁଁ ଆଗ ଅଭଢା ଖାଇବି। ଟ
ହଁ ଆଉ, ଏଇଟା ବି ହଁ ଟଙ୍କ ତୋରାଣି, ଆଉ ହଁ। ଆଉ ଆପଣ ବି ଗୋଟେ କ କଥା ଜାଣିଥିବେ କି ମାନେ ଯ ଯେ ଜଗାକୁ ଜାଗାକୁ ଯିଏ ବି ଯାଇଚି ସେ କେବେ ବି ଭୋକିଲା ଫେରିନି। ହାତରେ ପଇସା ଥାଉ ବା ନଥାଉ ହଁ କେବେ ଭ ଭୋକିଲା ଫେରିନି ଜଗା କିଛି ନା କିଛି କରିକି ତା ଯେତବେଲେ ଯେମିତି ବି ହଉ କାହା କାହା ମାଧ୍ୟମରେ ବି ସେ କେବେ ବି କାହା ମାଧ୍ୟମରେ ପଠାନ୍ତି। ପ ସେ ସିଏ କେବେ ବି କାହାକୁ ଭୋକିଲା ଛାଡି ନାହାନ୍ତି। ତ ଏମିତି ବି ବହୁତ ସାରା ଅନୁଭୂତି ଥାଏ। ତ ସବୁବେଳେ ହଁ। ଏବେ ଆପଣ କହିଲେ ତ ଯାଇଥିଲେ ସେ ମନ୍ଦିରକୁ। ତମର ବହୁତ କିଛି କଥା ମନେ ପଡିଗଲା ଏଇଟା ପାଇଁ ମୁଁ କାଶ ମୁଁ ବି ଥାନ୍ତି ଓଡିଶାରେ ତ ମୁଁ ମୁଁ ବି ଯାଇଥାନ୍ତି ମୁଁ ବି ଆପଣଙ୍କ ଉପରେ ଯାଇକି ଦର୍ଶନ କରିପାରିଥାନ୍ତି। ମତେ ବି ବହୁତ ଖୁସି ଲାଗିଥାନ୍ତା। ଭଲ ହଉ କିଛି ନାହିଁ ଆ ହଁ। ସେ ମୁଁ ବି ଭାବେ କି ଜଗାର ଡୋରି ଲାଗିଲେ ଯେତେ କୋଉଠି ବି ଯେତେ ଜେଗାରେ ଯେତେ ଦୂରରେ ଥିଲେ ବି କିଛି ନାହିଁ। କେମିତି ଯିବ କିଛି ପୁ କିଛି ବିନା ଇଏରେ ବି ପଳେଇବ ବିନା ଯୋଜନାରେ ବି ଶାନ୍ତିରେ ଯାଇପାରିବ। ତାହାଙ୍କ ହଁ ଯୋଉ ଜଗା ଡାକିବା ଦରକାର ଆଉ ଆ ଆମେ ବି ନିଜେ ହଁ ନିଜେ ଯୋଜନା ଗଲେ ବି କିଛି ହବନି ଯେ ଯାଏଁ ଜଗା ଡା ଥିମି ସବୁ ନିଜ ଯୋଜନା ବି ଜଗା ଡାକିବା ଯୋଜନା ବି
ହୁଁ ହୁଁ ବିଶ୍ୱାସ କରି ବେନି ମାନେ ହଁ ସବୁବେଳେ ମାନେ ତାଙ୍କର ଇଚ୍ଛା ଥାଏ ତ ଆପଣ ତ ଜାଣିଛନ୍ତି ଟିକେ ମଷଧ ଯେତେବେଳେ ବୃଦ୍ଧା ହେଇ ଆସେ ସେ ସେତେବେଳେ ତାଙ୍କର ମାନେ ଇଚ୍ଛା ବହୁତ ହୁଏ ଯେ ମାନେ ସେମାନେ ଧାମ ଗୁଡାକୁ ବୁଲେଇବା ପାଇଁ। ସେ ଶୀତ୍ର ଯିବା ପାଇଁ ସବୁବେଳେ ସେମାନେ ଯୋଜନା କରନ୍ତି। ନା ଆମେ କେବେ ଯି ବୁଲିକି ଆସିବୁ କେବେ ଯିବା ବୁଲିକି ଆସିବା। ମାନେ ଏମିତି କିି ଆପଣଙ୍କ ପାଖରେ ସବୁ ଜିନିଷର ମାନେ ସହଯୋଗ ଥିଲେ ବି ଆପଣ ଯାଇପାରିବେନି। ଯୋଉ ଯେ ପରଯ୳ନ୍ତ ଯୋଉ ଜଗାର ଡାକ ଆସିନି ଆପଣ ଯେ ଚେଷ୍ଟା କରନ୍ତୁ ଯେତେ ସୁଯୋଗ ଥାଉ ଆପଣଙ୍କ ହାତରୁ ସେ ପଳେଇ ଯେବେ ଜଙ୍ଗାର ଡାକରା ଆସିବ ଆପଣଙ୍କ ପାଖରେ ହଁ ଆପଣଙ୍କ ପାଖରେ ଯଦି ହାତରେ ଟଙ୍କାଟେ ବି ନଥିବ। ସେ କୋଉ ମାନେ କାହା ଥ୍ରୁରୁ ବି ମାନେ ମାନେ ସାହାଯ୍ୟ ହେଇକିରି ଆ ଆପଣଙ୍କୁ ସେ ଡାକିଦବ ଆପଣ ପଳେଇବେ।
ହଁ ସେଇଆ ବା ଆମକୁ କିଛି କରିବାକୁ ପଡ଼ିବନି ଜଗା-ଆ ଅଛି ତ, ଆମ କହନ୍ତି ନା କଳି ଯୁଗର ସେହିଁ କି ଅଛନ୍ତି ସତ। ତ ଗୋଟେ ମୂର୍ତ୍ତି ହେଇକି ହେଲେ ସେ ହିଁ ପ୍ରତ୍ୟକ୍ଷ ନା କଳିଯୁଗ ର ଠାକୁର ହିଁ ତ ସେ ସବୁ ଜାଗାରେ ପରିଚିତ। ଆଉ ତାଙ୍କୁ ନେଇକି ବି ଆମେ ପରିଚିତ ତ ତାଙ୍କର ବି ବହୁ ବହୁତ ଅନୁଭୂତି ସବୁ ଯେଉ ବି ଲୋକ ଯାଆନ୍ତି। ବହୁତ ଭଲ ଭଲ ଅନୁଭୂତି ନେଇକି ଯାଆନ୍ତି। ଆଉ ଯେତେ ବି ଲୋକ ଯାଇଛନ୍ତି ସମସ୍ତେ ବହୁତ ପ୍ରଶଂସା କରନ୍ତି। ତ ସେଇ ଜାଗାରେ ଖୁସି ତି ଲାଗେ କି ହଁ ମୁଁ ବି ସେଇ ଓଡ଼ିଶା ଯୋଉ ଯା ଯୋଉ ନାଁରେ ସବୁ ପୁରା ବିଶ୍ୱ ବ୍ରହ୍ମାଣ୍ଡର ପୁରା ଠାକୁର ପୁରା ପୁରା ପ୍ରସିଦ୍ଧ ନା ପରିଚିତ। ତ ଆମେ ତାଙ୍କ ନାଁ ନେଇକି ନିଜର ପରିଚୟ ଦଉଚୁ କି ଆମେ ଓଡିଶା, ଜଗନ୍ନାଥ ଧାମ ପୁରୀରୁ ମାନେ ଆମେ ବି କିଛି ଆମେ ବି କିଛି ପୁଣ୍ୟ କରିୁଥିବା ନା କାହିଁ କି ନା ଆମେ ବି ଗୋଟେ ଧାମ ରେ ଜନ୍ମ ହେଇଚେ ଜଗନ୍ନାଥ ଧାମ। ତ ମୁଁ ସବୁବେଳେ ସେଇ ଗୋଟେ ଜିନିଷ ସ ଭାବିକି ବାହାରେ ହଁ ବାହାରେ ରହିଲେ ବି ମୋତେ ଆମର ଓଡ଼ିଶାର ସଂସ୍କୃତି ପରମ୍ପରା କର ବହୁତ ଭଲ ଲାଗେ ଆଉ ଭିତରେ ଭିତରେ ତ ବହୁତ ମନ ଦୁଃଖ ବି ହଁ ଭିତରେ ଭିତରେ ବହୁତ ମନ ଦୁଃଖ ବି ହୁଏ କି ମୁଁ କିଛିଟା ସେଇ ଜାଗାରେ ଯୋଗ ଦେଇପାରେନି।
ହେଲେ ବି ମୁଁ ନିଜେ ଖୁସି ହେଇଯାଇ କିଛିଟା ଫୋନରେ ଦେଖିକି ଖୁସି ହେଇଯାଏ କି ହଁ ଆମର ଏତେ କିଛି ପରମ୍ପରା ଅଛି। ତ ବହୁତ ଭଲ ଲାଗେ ସେଇ ରଥଯାତ୍ରାରେ ହେ ଆପଣଙ୍କ ସହିତ କଥା ହେଇକି ମ ବହୁତ ଭ ଖୁସି ଲାଗିଲା ଆଉ ବହୁତ ମନେ ବି ପଡିଗଲା ଜଗା କଥା। ଭଲ ଲ ଭଲ ଲାଗିଲା କଥା ହେଇକି ହଉ ଧନ୍ୟବାଦ ହେଁ।
ନ୍ୟ ବାଦ୍।
ହଁ।